ଭାଇ ନମସ୍କାର।
ହଁ ଭାଇ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ ଭଲ ଅଛନ୍ତି?
ହଁ ଭାଇ ଭଲ ଅଛି ଆଉ ତମେ ଭଲ ଅଛ?
ହଁ ହଁ ଭଲ ଅଛି ଆଉ ଆପଣଙ୍କ ଖାଇବା ସରିଲାଣି?
ହଁ ଆମର ଖାଇବା ସରିଗଲାଣି ଆଉ ତମର ଖାଇସାରିଲଣି?
ହଁ ହଁ ଖାଇବାରେ କଣ ଖାଇଥିଲେ?
ଆମେ ଖାଇଥିଲୁ ରୁଟି ଖାଇଥିଲୁ ପନିର ଖାଇଥିଲୁ। ଛତୁ ଖାଇଥିଲୁ ଆଉ ତମେ କଣ ଖାଇଥିଲ?
ହଁ ମୁଁ ବି ସେମିତି ଭାତ, ଡାଲି, ଚିକେନ କରି
ହଁ ଆ ବଢିଆ ଖାଇବା ଖାଇ ଦେଇଛ ଆଜି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆଉ କଣ କୁହନ୍ତୁ ଆଉ? ମୁଁ ଏ ବର୍ତ୍ତମାନ କଲେଜରେ ଅଛିି ପା।
କଲେ ହଁ ମୁଁ ବି ସେଇ କଲେଜ ହଷ୍ଟେଲ ରେ ଅଛି କୋଉଠି ଅଛ ତମ ଭୁବେଶ୍ଵରରେ ନା କୋଉଠି ଗଞ୍ଜାମରେ?
ନାଇଁ ନାଇଁ ଗଞ୍ଜାମ ଗଞ୍ଜାମ ରେ ଆଉ? ଆପଣଙ୍କ ପରିବାର ସହିତ ଭଲ ଅଛନ୍ତି?
ହଁ ପରିବାର ସବୁ ଭଲ ଅଛନ୍ତି ଆଉ ତମ ପରିବାରରେ ସବୁ ଭଲ ଅଛନ୍ତି?
ହଁ ହଁ ହଁ ଆଉ ଆପଣ ସେପଟେ ପାଗ କେମିତି ଅଛି?
ପାଗ ତ ମେଘ ହଉଚି ସକାଳୁ ପା ପାଖରୁ ବହୁତ ହଇରାଣ କରୁଛି ବାହାରକୁ ବି ଯାଇ ହଉନି କିଛି କାମ କରିହଉନି କଲେଜ ବି ଆଜି ଯାଇ ହେଲାନି। ତମର ହଉଛି କି ମେଘ?
ହଁ ହୋ। ହଁ ଆମ ଆଡେ ବି ସେମିତି ଦୁଇ ତିନି ଦିନ ତିନି ଦିନ ହେଲା ଲାଗି ରହିଛି। ମେଘ କମିବାର ନା ଧରୁ ନାହିଁ। କୌଣସି କାମ କରିବାକୁ ହେଲେ ମଧ୍ୟ ବାହାରକୁ ଯାଇ ହେଉନାହିଁ।
ହଉ।
ସେମିତି ଆଉ ଆପଣ କେବେ ଆସୁଛନ୍ତି ଘରକୁ?
ହଁ ମୁଁ ଘରକୁ ଯିବି ଏଇ ମାସ ଏକତିରିଶ ତାରିଖ ଦିନ। ସରିଯିବ ଆମର ଇଣ୍ଟର୍ନସିପ ତାପରେ ମୁଁ ଘରକୁ ପଳେଇବି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ନିଲେଶ ଭାଇ? ଆପଣଙ୍କ ଦୈନନ୍ଦିନ ଜୀବନରେ ସେଇଠି କହିପାରିବେ ମତେ କଣ କରୁଛନ୍ତି କଣ ନାହିଁ?
ଦୈନନ୍ଦିନ ଜୀବନ କଣ କରିବ ଖାଲି ରାତି ଏଇ ତ ରାତି ହେଲା ଏବେ ଖାଇ ପିଇକି ଶୋଇ ପଡିବୁ ତାପରେ ପୁଣି ସକାଳୁ ଉଠିବୁ ପୁଣି ସକାଳୁ କଲେଜ ରହୁଛି କଲେଜ ଯିବୁ କଲେଜ ସାତଟା ବେଳେ କ୍ଲାସ୍ ଷ୍ଟାର୍ଟ ହେଇଯାଉଛି ପୁଣି ସରିଲା ବେଳକୁ ଦଶଟା ହେଇଯାଉଛି ଦଶଟା ବେଳେ କଲେଜରୁ ଆସି ଆସିକି ପୁଣି ଖାଇ ଖୁଆ ଦେଇକି ଟିକେ ପଢା ପଢି ସାରି ପୁଣି ଦିପରେ ଭାତ ଖାଇ ଗାଧେଇ ଗୁଧା ସାରି ପୁଣି ଶୋଇ ପଡୁଛୁ। ପୁଣି ଶୋଇ ଉଠିଲା ପରେ ଟିକେ ଯଦି ପାଗ ଭଲ କରୁଛି ତାହେଲେ ଆମେ ଯାଉଛେ ଟିକେ ମା କେବେ ଆଡେ ବୁଲିବା ପାଇଁ ଖିଆପିଆ କରିଦେଇ ଆସୁଛୁ ଆଉ ଏଇଭଳିଆ ଯଦି ବର୍ଷା ହଉଛି ତ ଆମେ ବୁଲିବା ପାଇଁ କୁଆଡେ ଯାଇପାରୁନୁ ଆଉ ସେମିତି ରୁମ ରେ ପଡି ପଡି ପଢି ପାଠ ପଢା ପଢି ସାରି ପୁଣି ଏମିତି ଖାଇ ପିଇକି ରାତିରେ ଶୋଇ ପଡୁଛୁ ଆଉ। ଏଇଭଳି ଚାଲିଛି ଆମର ଜୀବନ ଆଉ ତମେ କଣ କରୁଛ?
ଆଉ ଆପଣ ଦୌଡ଼ିବା ପାଇଁ ଯାଆନ୍ତ ନାହିଁ କି ସକାଳୁ?
ହଁ ଦୌଡିବା ପାଇଁ ବି ଆମେ ଯାଉ ଏ ମେଘ ହଉଛୁ ଏବେ ଦୁଇ ତିନି ଦିନ ହବ ପଡିଆ ସବୁରେ କାଦୁଅ ଆଉ ଦୌଡା ଦୌଡି
ଆଚ୍ଛା ହଉ ବ୍ୟାୟାମ କରନ୍ତି ନା ନାହିଁ?
ହଁ ବ୍ୟାୟାମ ବି କରେ ଏକ୍ସରସାଇଜ କରେ।
ଆଚ୍ଛା ଆଚ୍ଛା। ହଁ ହଁ ଦୌଡିକି ଆସିଲା ପରେ ଆପଣ କଣ ଖାଆନ୍ତି କି ଡାଇଟି ପାଇଁ ଡାଇଟିଙ୍ଗ ପାଇଁ।
ଦୌଡିିକି ଆସିଲା ପରେ କୁଅନ୍ତି ଡାଇଟିଙ୍ଗ ରେ ସେମିତି କିଛି ନାଇଁ କାଜୁ ବାଦାମ ଆଉ। ପିସ୍ତା ବାଦାମ ଏସବୁ ଖିଆ ହଉଛି ଆଉ।
ଆଛା ଆପଣ ଡାଇଟିଂରେ ହଁ ହଁ ମୁଁ ବି ସବୁଦିନ ଯାଏ କିନ୍ତୁ ଏଇ ବର୍ଷା ପାଗ ଯୋଗୁଁ ଯାଏ ଯାଇନାହିଁ କେତେ ଦିନ ହେଲା ଆଉ।
ହଁ ଏ ବର୍ଷା ପାଗଟେ ହଇରାଣ କରୁଛି କିଛି କାମ ଦାମ କରିହଉ ନାଇଁ ବହୁତ ହଇରାଣ।
ମୋର ଦିନ ଚର୍ଯ୍ୟା ଜାଣିବ ବୋଲେ ମୁଁ ସକାଳୁ ଚାରିଟା ଅଧରେ ଉଠେ ବୁଝିଲେ କି।
ହଁ।
ତା ଧିଅରୁ ଉଠିକି ଦୌଡ଼ିବା ପାଇଁ ଚାଲିଯାଏ। ଦୌଡି ଚାରିଟା ରାତିରୁ ଉଠି ଫ୍ରେଶ ହେଇକି ଦୌଡିବା ପାଇଁ ଚାଲିଯାଏ। ଦଉଡିକି ଆସିଲା ପରେ ଟିକେ ବିୟାମ କରେ। ବିୟାମ କରି କିଛି ସମୟ ରେଷ୍ଟ ନେଇଥାଏ। ରେଷ୍ଟ ନେଇକି ବ୍ରେକଫାଷ୍ଟ୍ କରି ଦେଇଥାଏ। ବ୍ରେକଫାଷ୍ଟ୍ କରିସାରିଲା ପରେ। ଫ୍ରେଶ ହୋଇକି ପାଠ ପଢିଥାଏ ବୁଝିଲେ କି।
ହଁ ଆଉ ଆମର ଯୋଉ କଣ ସକାଳୁ ସକାଳୁ ବସ ରହିଯାଉଛି ନା ମାନେ ଛଅଟା କୋଡିଏରେ ପୁରା ବସ ବାହାରୁଛି ଆଉ ଆମକୁ ସ ସକାଳୁ ଶୀଘ୍ର ଉ ଉଠି ଦୌଡା ଦୌଡି ସାରି ଆଉ କାମ ସାରିଲା ବେଳକୁ ସମୟ ହଉନହିଁ ସେଇ ପାଇଁ ଆମେ ସନ୍ଧ୍ୟା ବେଳେ ଦୌଡିବା ପାଇଁ ଯାଉଛୁ। ତମର ସକାଳେ ସମୟ ହଉଛି ସେଇ ପାଇଁ ତମେ ସକାଳେ ଦଡିବା ପାଇଁ ପଳଉଛ।
ହଁ ହଁ। ତାପରେ କଲେଜ ରେ ଥିଲେ କଲେଜ ଯାଉ ନଥବା ରୁମରେ ବସି ପାଠ ରୁମ ରେ ପାଠ ପଢି। ମଧ୍ୟାହ୍ନ ଭୋଜନ ଟାଇମ ସମୟ ହେଲେ ମଧ୍ୟାହ୍ନ ଭୋଜନ ଖାଇବାକୁ ଚାଲିଯାଉ। ମଧ୍ୟାହ୍ନ ଭୋଜନ ଖାଇକି ଆସିଲା ପରେ। ଟିକେ ରେଷ୍ଟ ନେଇକି ଉପର ବେଳା ଖେଳିବା ପାଇଁ ଯାଇଥାଉ।
ମଧ୍ୟାହ୍ନ ଭୋଜନ ଯୋଉ ଖାଉଛ କଣ କଲେଜ ରେ ଖାଉଛ ନା ତମେ ହଷ୍ଟେଲ ରେ ଖାଉଛ?
ନାଇଁ ହଷ୍ଟେଲ ହଷ୍ଟେଲ ହଷ୍ଟେଲ ରେ ହୁଁ ହୁଁ ହୁଁ। ଆଛା ଆଉ ଗାଁ ଗାଁଆଡେ କେବେ ଆସିବେ କି?
ଗାଁ ଆଡେ ହେଇ ଏକାଥରେ ତ ଘରକୁ ପଳେଇବୁ ଆଉ ଇଣ୍ଟନସିପ ସରିଯିବ ଏଇ ମାସ ଏକତିରିଶ ତାରିଖ ତାପରେ ଟିକେ ବୁଲାବୁଲି ସାରି ଆମେ ଭାବୁଚୁ ଟିକେ ପୁରୀ ବୁଲିବା ପାଇଁ ଯିବୁ ପୁରୀ ବୁଲାବୁଲି ସାରି ଏକାଥରେ ଘରକୁ ପଳେଇଆସିବୁ ଆଉ।
ଉଁ ହୁଁ ଏ ବର୍ଷା ପାଗରେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ନା ନା ସ୍ୱାସ୍ଥ୍ୟ କଣ ବିଗିଡି ଯାଇଛି?
ହଁ ବର୍ଷା ପାଗରେ ତ ବର୍ତ୍ତମାନ ଠିକ ଅଛି କିନ୍ତୁ ଲାଗୁଛି ଥଣ୍ଡା ଜ୍ବରର ହେଇଯିବ ବୋଲି କାହିଁକି ନା ଦେହଟା ଦୁଇ ଦିନ ହବ ଠିକ ଲାଗୁନାହିଁ ବେଶୀ।
ଆଁ ବାହାରକୁ ଗଲେ ବର୍ଷାରେ ଭିଜି ଯାଆନ୍ତି ବୋଧେ?
ହଁ ବାହାରକୁ ଗଲେ କଲେଜ ଉଛନ୍ତି ତିନି ଚାରି ଦିନ ହବ ବହୁ ସବୁ ସମୟରେ ବର୍ଷା ହିଁ ହଉଛି ଆଉ ଟିକେ ବି କିଛି ଯଦି କାମ ପାଇଁ ବାହାରକୁ ଯାଉଛି ତ ଓଦା ହିଁ ହେଇଯାଉଛି।
ଆଛା। ଆଚ୍ଛା କହିଲେ ଦୈନନ୍ଦିନ ଜୀବନରେ ଆପଣ କଣ ଖେଳା ଖେଳି କରନ୍ତି ନା ଖେଳା ଖେଳି କରନ୍ତି ନାହିଁ।
ଖେଳା ଖେଳି।
ଉଁ ହୁଁ।
ହଁ ଖେଳାଖେଳି କରୁ ଏଇ ତ ମେଘ ପାଇଁ ତ ସେମତି ସବୁ ଖେଳାଖେଳି ବନ୍ଦ ହେଇଚି ନହେଲେ କ୍ରିକେଟ। ଫୁଟବଲ ଏସବୁ ଖେଳା ଖଳି କରୁ।
ଆଛା ଆଛା ମତେ କହିଲେ। ଆପଣ ଦୈନନ୍ଦିନ ଜୀବନରେ କେତେ ସମୟ ପାଠ ପଢନ୍ତି?
ପାଠ ତ ମୁଁ ସେମିତି ତିନି ଚାରି ଘଣ୍ଟା ପଢେ କିନ୍ତୁ ଯଦି ଅଧିକ ପାଠ କଲେଜ ରେ ଦିଆହେଇଥାଏ ତାହଲେ ସେ ପା ଠ ସାରୁ ସାରୁ ଟିକେ ସମୟ ଅଧିକ ଲାଗିଯାଏ ଆଉ।
ଓ ଆଚ୍ଛା ଆଛା ଆଚ୍ଛା ମତେ କହିଲେ। ଆପଣଙ୍କ କଲେଜ ସମୟ କେତେ କେତେଟାରେ କେତେଟା ଯାଏଁ?
ଆମ ଆମର ତ ଏବେ ଇଣ୍ଟର୍ନସିପ ଚାଲିଚି ଯୋଉଟା କି ତିନି ଘଣ୍ଟା ସମୟ ରହୁଚି ଯାହାକି ସାତଟାରୁ। ଆରମ୍ଭ ହଉଛି ଏବଂ ସରୁ ସରୁ ଦଶଟା ହେଇଯାଉଛି। ଆଉ ତାପରେ ଦିନ ସାରା କଲେଜ ଆଉ ରହୁନାହିଁ, ପୁରା ଦିନ ସାରା ଫାଙ୍କା ରହୁଛି।
ଆଛା, ଇଣ୍ଟନସିପ ମାନେ ମତେ ଟିକେ କଣ କହିପାରିବେ ବୁଝେଇକି?
ଇଣ୍ଟନସିପ ମାନେ ତମେ ମାନେ କଣ ଗୋଟେ ସଟ ଟର୍ମ ର ଗୋଟେ କୋର୍ସ ଟେ ଠିକ୍ ଅଛି, ମାନେ ତମେ ଯୋଉ ପଢା ସାଙ୍ଗରେ ଆଉ ଅଧିକ କିଛି ଜାଣିବା ପାଇଁ ଅଧିକ କିଛି ସ୍କିଲ୍ ପାଇଁ ତମେ ତାଙ୍କ କରିପାରିବ ଯାହା ଫଳରେ ତମର ଟିକେ ପଢା ଉପରେ ବି ଅଧିକ କିଛି ଜ୍ଞାନ ତମକୁ ମିଳିପାରିବ। ସେଇଟା କରିବା ପାଇଁ ଆମେ ଇଣ୍ଟରନସିପ କରିଥାଉ।
ଆଛା, ଆଛା, ଆପଣଙ୍କ ତ ଏବେ ଗୋଟେ କୋର୍ସ ଚାଲିଛି ବିଟେକ୍। ଆପଣ ବିଟେକ୍ କରିବେ ଏବେ ଇଣ୍ଟନସିପ କଲେ ଆପଣଙ୍କ ଲାଭ କଣ?
ଦେଖନ୍ତୁ ବିଟେକରେ ତ ଆମେ ଯାହା ପାଠ ପଢିବା କଥା, କଲେଜ ମାନେ କଲେଜ ପାଠ ଅନୁସାରେ ଯାହା ପଢିବା କ ପଢିଲେ ଆଉ ଏଇଣ୍ଟର୍ନସିପ ହେଲାକି ଆମକୁ ଅଧିକ ଜ୍ଞାନ ମାନେ ଧରା ଯାଉ ଆମେ କମ୍ପ୍ୟୁଟର ଶିଖୁଛୁ, କମ୍ପ୍ୟୁଟର ବିଷୟରେ କେତେ କଣ ଅଛି ସବୁ ତାର ଅଧିକ ଜ୍ଞାନ ପାଇଁ ଆମ ସିପ କରିଥାଉ।
ଆଉ ଏଇ ସାର୍ଟିଫିକେଟ ଦ୍ଵାରା ଆମକୁ ଆଗକୁ ଚାକିରି ମାକିରି କରିବା ପାଇଁ ମାନେ ସାହାଯ୍ୟ ହେଇଥାଏ, ଯାହାଫଳରେ ଆମର ସା ବି ଟେ କ ବି ସାର୍ଟିଫିକେଟ ପାଇଲା ଆଉ ଆମ ସ କରିଥିବାରୁ ଆମକୁ ଜଉ ଅଧିକ ଅଧିକ ସା ସାର୍ଟିଫିକେଟ ସବୁ ମିଳିବ ତାହା ଆମକୁ ଜବ୍ ଶୀଘ୍ର ପାଇବା ପାଇଁ ଆମକୁ ସାହାଯ୍ୟ କରିଥାଏ।
ଆଛା, ଇଣ୍ଟରନସିପ କରିଲେ ଆପଣଙ୍କୁ କଣ ଦରମା ମିଳେ ନା ନାଇଁ?
ନାଇଁ ଇଣ୍ଟର୍ନସିପ ଆମକୁ ଇଣ୍ଟର୍ନସିପ କରିବା ପାଇଁ ତ ଆମେ ପଇସା ଦେଇକି ବର୍ତ୍ତମାନ କରୁଛୁ କିନ୍ତୁ ଇଣ୍ଟର୍ନସିପ୍ କରିବା ଫଳରେ ଆମକୁ ଯୋଉ ଜବ୍ ଏକା ମିଳିବ ତା ଦ୍ଵାରା ଆମକୁ ଅଧିକ ସାଲେରୀ ମିଳିବା ଅଧିକ ଦରମା ମିଳିବାର ସମ୍ଭାବନା ଅଛି।
ଆଛା ମତେ କହିଲେ, ଦୈନନ୍ଦିନ ଜୀବନରେ ଆପଣ ପ୍ରାୟ ମୋବାଇଲ କେତେ ଟାଇମ ୟୁଜ୍ କରନ୍ତି?
ମୋବାଇଲ ତ ମୁଁ ଏବେ ବହୁତ କମ ସମୟ ୟୁଜ୍ କରୁଛି, କାହିଁକିନା? ପଢାପଢି ଚାଲିଛି ଏବେ ଆମକୁ ବି ଚାକିରୀ କରିବାର ଅଛି, ଯାହା ଫଳରେ ଆମ ପରିବାର ଚଳେଇବାର ଅଛି ତ, ମୋବାଇଲ ଏକା ତ ବେସି ୟୁଜ ନାହିଁ। କିନ୍ତୁ ଫାଙ୍କା ସମୟରେ ପଡିିଲେ ଯେତବେଳେ ଶୋଇବା ସମୟରେ ଅଧଘଣ୍ଟେ, ଘଣ୍ଟେ, ଦୁଇପହରେ ଖାଇସାରିଲା ପରେ ଅଧଘଣ୍ଟେ ଘଣ୍ଟେ ଏମିତି ଦିନରେ ପାଖାପାଖି ଦୁଇରୁ ଅଢେଇ ଘଣ୍ଟା ଫୋନ ଚଲା ହଉଛି।
ଆଛା, ଆଛା, ଆଛା ଆଉ ଆପଣଙ୍କ ରୁମ ରେ କେତେ ଜଣ ସାଙ୍ଗ ରହୁଛନ୍ତି
ଆମ ରୁମ ରେ ଆମେ ଛଅ ଜଣ ରହୁଛୁ।
ଆଛା, ଆଛା, ବଡ ରୁମ୍ ଟା ହେଇଥିବ ବୋଧେ
ହଁ ବଡ ରୁମ୍ ଟେ ଅଛି, ସମସ୍ତଙ୍କ ପାଇଁ ପର୍ସନାଲ ଗୋଟେ ଗୋଟେ ବେଡ ଦିଆ ହେଇଛି, ସମସ୍ତଙ୍କ ପାଇଁ ସବୁ ସୁବିଧା ଅଛି ଆଉ
ସବୁ ଆପଣଙ୍କ ଏରିଆ ପିଲା ରହୁଛନ୍ତି ନା, ଅନ୍ୟ ଏରିଆ ପିଲା ବି ମଧ୍ୟ ରହୁଛନ୍ତି।
ନାଇଁ ଆମ ଏରିଆ ପିଲା ତିନି ଜଣ ରହୁଛୁ ଆମେ, ଆଉ ଅଲଗା ପିଲା ବି ସବୁ ଅଛନ୍ତି ସବୁ ସାଙ୍ଗସାଥି ହେଇକି ରହୁଛୁ, ସମସ୍ତଙ୍କ ସାଙ୍ଗ ରହିବା ପାଇଁ ଭଲ ଲାଗୁଛି ସବୁ ସାଙ୍ଗ ସାଥି ମିଶିଗଲେଣି ଆମେ
ଆଛା ଆ କୁହନ୍ତୁ?
ସବୁ ଭଲ ପିଲା ସବୁ ଅଛନ୍ତି ଆଉ ସବୁ ମିଶେଇ ମିଶେଇକି ରହୁଛେ ଆମେ
ଆଛା, ମତେ କହିଲେ ଆପଣ ଘରେ ରହିଲେ ଯେଉ ଦୈନନ୍ଦିନ ଜୀବନ ଫଲୋ କରନ୍ତି? ଇଣ୍ଟର୍ନସିପ ଟାଇମରେ ଏୟୀ କଲେଜ ଟାଇମ ମଧ୍ୟ ସେମ କି? ନା କଣ ଅଲଗା ରହିଥାଏ?
ଦେଖନ୍ତୁ ଘରରେ ଯାହାର ସବୁ ତ କରୁଥିବୁ ଏଠି ଆଉ ସେମିତି କରିହବ ନା ଘରରେ ଯେମିତି ସବୁ ପ୍ରକାର ଏତେ ସୁବିଧା ଥାଏ, ଏଠି ତ ସବୁ ସେମିତି ନାହିଁ ନା, ଏଠି ଜଗି ଚଳି ଯେମିତି ଯାହା ହଉଛି, ସେମିତି ସବୁ ରହିବା ପାଇଁ ପଡୁଛି ଆଉ ଯେମିତି ଘରେ ଆମ ନିଜ ଇଛାରେ ଆମେ ସବୁ କରିପାରିବା ଏଠି ସେମତି କରିହବନି, ଏଠି ହଷ୍ଟେଲ ର କିଛି ରୁଲ ରେଗୁଲେସନ ସବୁ ରହିଛି, ଏତିକି ସମୟ ଭିତରେ ଘରକୁ ଆସିବା ପାଇଁ ପଡିବ। ଏତିକି ସମୟ ଭିତରେ ରୁମ ଆସିବା ପାଇଁ ପଡିବ, ଏତିକି ସମୟ ଭିତରେ ତମକୁ ଖାଦ୍ୟ ଖାଇବା ପାଇଁ ପଡିବ ଆଉ ଘର ତ ସେମିତି କିଛି ସମୟ ନାହିଁ ନା ଆମ ଇଚ୍ଛା ଅନୁସାରେ ଆମେ କରିପାରିବୁ ଆଉ ଏଠି ସେମିତି କିଛି ନାହିଁ। ହଁ।
ହୁଁ ହୁଁ ହ ଏପଟେ ଇଣ୍ଟନ୍ ସିପ୍ ରେ ଆପଣ କଣ ନିଜେ ରୋଷେଇ କରୁଛନ୍ତି ନା କଣ?
ନାଇଁ ଇଣ୍ଟେନ୍ ସିପ୍ ଆମେ ଯୋଉ କରୁଛୁ ଆମର ପଢ଼ା ପଢ଼ି ଟିକେ ରହୁଛି ନା ଆମେ ନିଜେ ରୋଷେଇ କରି ଖାଇବା ପାଇଁ ଆମର ସମୟ ହୋଉନାହିଁ ସ୍। ତ ଆମେ ହଷ୍ଟେଲ୍ ରେ ହିଁ ଖାଇଦୋଉଚୁ।
ଆଚ୍ଛା ଆଚ୍ଛା ଦୈନନ୍ଦିନ ଜୀବନରେ ଆପଣଙ୍କୁ ଖେଳିବା ପାଇଁ ଭଲ ଲାଗେ କିି?
ଖେଳିବା ପାଇଁ ନା ଖାଇବା ପାଇଁ କହିଲେ?
ଖେଳିବା ପାଇଁ।
ହଁ ଖେଳିବା ପାଇଁ ଭଲ୍ ଲାଗେ ଆମେ ଡେଲି ଖେଳିବା ପାଇଁ ଯାଉ ଏଇ ଇଭିନିଂ ଟାଇମ୍ ରେ ଆମେ ସ ଅନ୍ଧ୍ୟା ସମୟରେ ଆମେ ଡେଲି ଖେଳିବା ପାଇଁ ଯାଉ କିନ୍ତୁ ଏଇ ତିନି ଚାରି ଦିନ ମେଘ ହବାରୁ ନା ଏକ୍ସର୍ ସାଇଜ୍ କରିବା ପାଇଁ ଦୌଡ଼ିବା ପାଇଁ ବି ଯାଇ ହଉନି କିମ୍ବା ଖେଳିବା ପାଇଁ ଯାଉନି ସବୁ ପ ପଡ଼ିଆ ଗୁଡ଼ାକ ସବୁ କାଦୁଅ ହେଇଯାଇଛି ଏବେ
ଆପଣ ଆପଣ ଦିନକୁ କେତେ ଘଣ୍ଟା ସମୟ ଖେଳନ୍ତି?
କେତେ ଘଣ୍ଟା?
ଆପଣ ଦିନକୁ ପ୍ରାୟ କେତେ ଘଣ୍ଟା ଖେଳନ୍ତି?
ଦିନରେ ପ୍ରାୟ ହି ସନ୍ଧ୍ୟା ସମୟରେ ଘଣ୍ଟେ ରୁ ଦେଢ଼ ଘଣ୍ଟା ଯାଏଁ ଖେଳୁ ଆଉ ସନ୍ଧ୍ୟା ହେଲେ ମାନେ ରା ଚି ହେଇ ହବା ପୂର୍ବରୁ ରୁମ୍ କୁ ଆସିକି ପହଞ୍ଚି ଯାଉ କାହିଁକି ନା ରୁମ ରେ ଆମର ରୁଲ୍ ରେଗୁଲେସନ ଅଛି ନା। ସାତଟା ଭିତରେ ଆସିକି ରୁମ୍ ଭିତରେ ପହଞ୍ଚି ପଡ଼ିବ ନହେଲେ ବାହାର ଆଡ଼ୁ ଗେଟ୍ ଲକ୍ ହେଇଯିବ। ତ ତା ପୂର୍ବରୁ ଆମକୁ ପଳେଇ ଆସିବା ପାଇଁ ପଡ଼େ ଆଉ।
ଅଁ ହଁ ଆପଣଙ୍କ ପ୍ରିୟ ଖେଳ କଣ କହିବେ କି?
ହଁ ପ୍ରିୟ ଖେଳ ମୋତେ କ୍ରିକେଟ୍ ଖେଳିବା ପାଇଁ ଟିକେ ବେଶୀ ଭଲ ଲାଗେ ଆଉ ବାକି ଆମେ ବୋହୁତ୍ ଖେଳ ବି ଖେଳୁ ଯେମିତିିକି ଫୁଟବଲ୍ ଆଉ କବାଡ଼ି ଏସବୁ ବି ଖେଳୁ କିନ୍ତୁ ତା ଭିତରୁ ମୋତେ କ୍ରିକେଟ୍ ଖେଳିବା ପାଇଁ ଟିକେ ଅଧିକ ଭଲ ଲାଗେ ଆଉ। ତମକୁ କଣ ଖେଳିବା ପାଇଁ ଭଲ ଲାଗେ?
ତେ ବେଡ୍ ମିଣ୍ଟନ୍ ଖେଳିବା ପାଇଁ ଭଲ ଲାଗେ।
ଆଚ୍ଛା ବ୍ୟାଡ୍ ମିଟନ୍ ଖେଳିବା ପାଇଁ ଭଲ ଲାଗେ।
ଉଁ ହୁଁ କ୍ରିକେଟ୍ ଟା ଆପଣଙ୍କୁ କଣ ବ୍ୟାଟିଂ କରିବାକୁ ଭଲ ଲାଗେ ନା ବଲିଙ୍ଗ୍?
ନା ମତେ ଟିକେ ବ୍ୟାଟିଂ କରିବା ପାଇଁ ବେଶୀ ଭଲ ଲାଗେ। ବଲିଂ ବି ମୁଁ କରେ କିନ୍ତୁ ମୋତେ ବ୍ୟାଟିଂ କରିବା ପାଇଁ ଟିକେ ଅଧିକ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ମୋତେ ଆପଣଙ୍କ ଡାଇଟିଂ ବିଷୟରେ ଟିକେ କହିପାରିବେ କି କେଉଁ ଡାଇଟ୍ ପ୍ଲାନ୍ ଫଲୋ କରୁଛନ୍ତି ଆପଣ?
ଡାଇଟିଂ ତ ଦେଖନ୍ତୁ ମୋ ଗୋ ଯୋଉ ମୁଁ ଯୋଉଠି ଯାଉଛି ଏକ୍ସର୍ ସାଇଜ୍ କରିବା ପାଇଁ ମୋ ଗୁରୁଙ୍କ କହିବା ଅନୁସାରେ ଚେ ଥ୍ ମୁଁ ଟିକେ ପତଳା ଅଛି ତ ତ ମୁଁ ମୁଁ ଟିକେ ମୋଟା ହବା ପାଇଁ ଚାହୁଁଛି ସୋ ମୋ ହିସାବ୍ ରେ ସେ କହିଛନ୍ତି ଟିକେ ଅଧିକ ଅଧିକ ଖାଦ୍ୟ ଖାଇବା ପାଇଁ ଯେମିତି କି କ୍ଷୀର ଟିକେ ଅଧିକ ପିଇବା ପାଇଁ ଆଉ ମାଂସ, ମାଛ ବେଶୀ ଖାଇବା ପାଇଁ ଆଉ ଏମିତି ସ
ଆଚ୍ଛା ଆଚ୍ଛା।
କଣ ମୋଟାରୁ ପତଳା ହବାର ଥିବ ତା କୁ ଟିକେ ଡାଇଟିଂ କରିବା ପାଇଁ କୁହନ୍ତି। ଆମେ ଯେହେତୁ ମୁଁ ପତଳା ରୁ ମୋଟା ହେବା ପାଇଁ ଯାଉଛୁ ତ ଆମକୁ ଟିକେ ଅଧିକ ଅଧିକ ଖାଇବା ପାଇଁ ଆମ ଗୁରୁ କହିଛନ୍ତି।
ଆଚ୍ଛା। ଯେଉଁମାନେ ଭେଜେଟେରିଆନ୍ ସେମାନେ କଣ ଖାଇଲେ ଭଲ ଅଧିକ ମୋଟା ହେଇପାରିବେ?
ହଁ ଦେଖ ସେମିତି କିଛି ନାହିଁ ଭେଜିଟେରିଆନ୍ ଆଉ ନନ୍ ଭେଜିଟେରିଆନ୍ ସେମିତି କିଛି ନାହିଁ ସବୁ ଖାଇ ଖାଇଲେ ହିଁ ମୋଟା ହେଇପାରିବେ ସେଟା ଖାଲି ଆମେ ଖାଲି ଗୋଟେ କଉଛୁ କଣ ନା ଚିକେନ୍ ମଟନ୍ ଖାଇଲେ ହିଁ ଆମେ କେବଳ ଅଧିକ ସୁସ୍ଥ ସବଳ ହୋଇପାରିବା ଅଧିକ ଷ୍ଟ୍ରଙ୍ଗ୍ ହେଇପାରିବା ସେମିତି କିଛି ନାହିଁ। ଆଉ ସବୁ କ ଖା ପନିପରିବା ଖାଇବା ଦ୍ଵାରା ହି ଆମକୁ ବୋହୁତ୍ ସାରା ପୁଷ୍ଟି ସାରା ମିଳିଥାଏ, ବହୁତ ଶକ୍ତି ମିଳିଥାଏ, ସେମିତିରେ ଖାଇଲା ଦ୍ଵାରା ବି ଆମର ସବୁ କିଛି ଗ୍ରୋଥ୍ ହେଇଥାଇପାରେ।
ଉଁ ହୁଁ। ଆଚ୍ଛା ନିଲେଶ୍ ବେ ମୋର ଏବେ ସ୍ ଶୋଇବା ସମୟ ହେଇଗଲାଣି ମୁଁ ଯାଉଛି ଆପଣଙ୍କ ସହ ପରେ କଥା ହେବି।
ହଁ ହଁ ମୋର ବି ଏବେ ଟିକେ ପଢାପଢି କରିବାର ଅଛି ମୁଁ ବି ଏବେ ଯାଉଛି ଟିକେ ପଢାପଢି କରିବି ହଉ ତାଲେ ଠିକ୍ ଅଛି ରଖି ଦଉଛି। ହଁ ହଁ ଠିକ ଜୟ ଜଗନ୍ନାଥ ଶୁଭ ରାତ୍ରି।